ହଁ ସାର୍ ମୁଁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ରୁ କହୁଥିନି ଆପଣ ଛଅ ମାସ ଆଗରୁ ଗୋଟେ ଆମ ପାଖରୁ ଚାଷ ପାଇଁ ଗୋଟେ ନେଇଥିଲେ ଟଙ୍କା। ସେଟା ଆପଣ କିସ୍ତି ଦଉଥିଲେ ଠିକ ଆଉ ଏଇଛୁଙ୍କା ମୁଁ ଦେଖୁଛି ଆପଣଙ୍କର ଦୁଇ ମାସର କିସ୍ତି ଆସିନି?
ହଁ ଆଜ୍ଞା ଆପଣ କେ ବ୍ୟାଙ୍କରୁ କହୁଛନ୍ତି ଆଜ୍ଞା?
ମୁଁ ଗୋଟେ ସ୍ମଲ୍ ଫାଇନାନ୍ସ ଆପଣଙ୍କ ଗାଁ ପାଖରେ ଯେ ଆପଣଙ୍କ ମିନି ବ୍ରାଞ୍ଚ୍
ଓ ହଁ ହଁଁ ଆଜ୍ଞା ଆଜ୍ଞା ମୁଁ ଜାଣିପାରୁଛି ଆପଣ ପଞ୍ଜାବ ହଁ ମୁଁ ଆଜ୍ଞା ନେଇଥିଲି ଆଜ୍ଞା କୁହନ୍ତୁ କଣ ହେଲା।
ଆପଣ କିସ୍ତି ସାର୍ ଦୁଇ ମାସରୁ ଦେଇନାହାନ୍ତି ଆଉ। ସେଇ ରିଗାର୍ଡିଙ୍ଗ୍ ମୁଁ ଆପଣଙ୍କୁ କଲ୍ କରିଥିନି ଯେ ସାର୍ ଆପଣ କିସ୍ତି ପଇସା ଟା ସାର୍ ସମୟରେ ଦଅନ୍ତୁ। ହନନେଲ ଆପଣଙ୍କ ସିଭିଲ୍ ସ୍କୋର୍ ଟା ଖରାପ୍ ହେଇଯିବ ସାର୍।
ଆଜ୍ଞା ମୁ ନେଇ ତ ଥିଲି ଆଜ୍ଞା ବହୁତ୍ କଷ୍ଟ କରିକି ସା ଆଜ୍ଞା ପରିବା ଚାଷ କରୁଛି ଆଜ୍ଞା। କିନ୍ତୁ ଆଜ୍ଞା ମୁଁ କଣ କରିବି ଆଜ୍ଞା। ଆଜି କୁ ନାହିଁ ତିନି ଦିନ ହେଲା ବର୍ଷା ପଡ଼ୁଛି ମୋର ଯାହା ସବୁ ପରିବା ଚାଷ ତ ଆଜ୍ଞା କରିଥିଲି ସେଇଟା ସବୁ ନାହିଁ ଖରାପ୍ ହେଇଗଲାଣି ଆଜ୍ଞା ମୁଁ କଅଣ କରିବି। ଦେଉ ତ ଥିଲି ଆପଣ ଜାଣନ୍ତି ଭଲ ସେ କିନ୍ତୁ ଆଉ। ଏବେ ଦବା ପାଇଁ ମୁଁ ସକ୍ଷମ ନାହିଁ ଆଜ୍ଞା କଣ କରିବା ତା ହେଲେ।
ଆପଣଙ୍କ ବର୍ଷା ହେତୁ ପରିବା ନଷ୍ଟ ହେଇଯାଇଛି କି ସାର୍?
ଆଜ୍ଞା ମୁଁ ଆମର ଏଇଠି ଜ- ଜଳେଶ୍ଵରରେ ବହୁତ ବର୍ଷା ପରିମାଣରେ ହେଲା ବଳେ କି ଆମର। ପରିବା ଚାଷ ଯେତିକି ହେଇଥିଲା ଆମ କଖାରୁ ପରିବା ଚାଷ ପିଲାତି ପରିବା ଚାଷ ଏବଂ ଆଳୁ ପରିବା। ସବୁ ଖରାପ୍ ହେଇଗଲା ଆଜ୍ଞା କଣ କରିବା ଆମେ ଯାହାବି ଆପଣ ତ ଜାଣନ୍ତି। ତି ଆମେ ସବୁବେଳେ କିସ୍ତି ଆରାମ୍ ସେ ଦେଇ ଦଉ ଏଇ ବର୍ଷ ଟିକେ ଡେରି ହଉଛି ବା ଟିକେ ଅସୁବିଧା ହଉଛି କାରଣ ଏଇ ବର୍ଷ ବର୍ଷା ବହୁତ୍ ପରିମାଣରେ ହେଲା। ସେଥିପାଇଁ ଆମେ ପରିବା ଭଲସେ ବିକି ପାରିଲୁନି। ହଁ ବହୁତ୍ ଅସୁବିଧା ହଉଛି ଆଜ୍ଞା କଣ କରିବା।
ମୁଁ ବୁଝିପାରୁଛି ସାର୍ ଆପଣ କହୁଛନ୍ତି ପରିବା ଚାଷଟା ଯେହେତୁ ଆପଣଙ୍କର ନଷ୍ଟ ହୋଇଯାଇଛି। ଆପଣ ଟିକିଏ ସମୟ ମାଗୁଛନ୍ତି ଆପଣ ପରିବା ଯେହେତୁ ଲଗେଇଥିଲେ ବର୍ଷା ଯୋଗୁରୁ ଆପଣ। ପରିବା ଟା ନଷ୍ଟ ହେଇଯାଇଛି ମୁଁ ବୁଝିପାରିଛି କିନ୍ତୁ ଆପଣ ବ୍ୟାଙ୍କ ରୁ ଯେ ପଇସା ନେଇ ସେଇଟା ସାର୍ ଟାଇମ୍ର ନଦେନେ ଆପଣଙ୍କ କିସ୍ତିଟା ଯେହେତୁ ଖରାପ୍ ହୋଇଯିବ। ସେଥିପାଇଁ ସଚେତନତା ପାଇଁ ମୁଁ ଆପଣଙ୍କୁ ଉ କଲ୍ କନି ଯେହେତୁ ଆପଣଙ୍କର ସେଟା ନଦେନେ ଆପଣଙ୍କ ସିଭିଲ୍ ସ୍କୋର ପୁରା ଖରାପେ ହେଇଯିବ। ଯାହା ଦ୍ଵାରା ଆପଣ ପରବର୍ତ୍ତୀ ସମୟରେ ଚାଷ ପାଇଁ ଯେ ଲୁନ୍ ଉଠଉଛନ୍ତି। ହେଟା ଉଠେଇ ପାରିବେ ନାହିଁ ମୁଁ ସେଇ ରିଗାର୍ଡ଼ିିଙ୍ଗ ଆପଣଙ୍କୁ କଲ୍ କରିଥିନି।
ଆଜ୍ଞା ମୁଁ ଯେତେଣେ କିସ୍ତି ନେଇଥିଲି ମୋର ସେତେଣେ ତେଇଶିଟା କିସ୍ତି ଥିଲା। ମୁଁ ମିନିମାମ୍ ଟା ବାରଟା କିସ୍ ଦେଇଥିଲି ଆଜ୍ଞା ଆଉ ମୋର ଦିଇଟା କିସ୍ତି ଫେଲ୍ ହେଇଥିବ ବୋଧେ ଆଉ ମୋର କେତେଟା କିସ୍ତି ବାକି ତ ଅଛି ଆଜ୍ଞା ଟିକେ କୁହନ୍ତୁ?
ଆଜ୍ଞା। ଆପଣ ତେଇଶିଟା କିସ୍ତିଜରକୁ କହିଲେ ତେଇଶିଟାରୁ ଆପଣ ଦେଇଥିଲେ ତେରଟା ଦେଇଥିଲେ ତାହେନେ ଆଉ ଆପଣଙ୍କୁ ଦଶଟା କିସ୍ତି ଥିଲା। ଦଶଟା କିସ୍ତିରୁ ଆପଣ ଦି ଦିଟା ତାହେନେ ଆପଣଙ୍କର ଆଠଟା କିସ୍ତି ଅଛି ଆଉ ଦିଟା ଫେଲ୍ ଅଛି। ଆପଣ ୟା ପରବର୍ତ୍ତୀ କଣ ଚାଷ କରିଛ?
ଆଜ୍ଞା ମୁଁ ସେଇ ପରିବା ଚାଷଟା କରିବି ବି ବୋଲିିକି ଭାବୁଛି କିନ୍ତୁ ଆଜ୍ଞା ମୋ ପାଖକୁ ପଇସା ନାହିଁ କଣ କରିବା।
ଆପଣଙ୍କ ଯେ ଆର ଚାଷରୁ ଲସ୍ ହେଲା ଆପଣ କହିପାରିବେ କେତେ ଆମାଉଣ୍ଟର ଲସ୍ ହେଲା। ବା ଆପଣ ସେଠାରୁ କିଛି ଉତ୍ପାଦନ କରଛନା କରିନା।
ହଁ ଆଜ୍ଞା ମୁଁ ମିନିମାମ୍ ଟା ମୁଁ ଲଗାଇଥିଲି ଅଶୀ ହଜାର ଟଙ୍କା ନା ଅଶୀ ହଜାର ଟଙ୍କା ପରିବା ଚାଷ ରେ ଗୋଟେ ହେଲା ଆପଣଙ୍କ ନଡ଼ିଆ ଚାଷ, ଗୋଟେ ହେଲା ମାଛ ଚାଷ ଏବଂ ଗୋଟେ ହେଲା ପ- ପରିବା ଚାଷ। ପନିପରିବାରେ ଆପଣ ବିଲାତି, କଖାରୁ, ପିଆଜ ଆଉ ଆଳୁ ଇତ୍ୟାଦି ଆପଣଙ୍କର କିନ୍ତୁ ନଡ଼ିଆ ଗୁଡ଼ାକ ସିନା ଠିକ ଅଛି, ଆଉ ମାଛ ଚାଷ ସିନା ଠିକ ଅଛି କିନ୍ତୁ ମୋ ପରିବା ଚାଷ ଟା ଆଜ୍ଞା ଭାସିଗଲା, ଆଉ ନଡ଼ିଆ ଗୁଡ଼ାକ ବି ଅଳ୍ପ ଦିଟା ମାନେ ନିହାତି ତିରିଶ - ଚାଳିଶଟା ଗଛ ଆମର ବର୍ଷା ପାଗ ଯୋଗୁ ରୁ ଭାଙ୍ଗିଗଲା।
ଆଜ୍ଞା ମୁଁ ବୁଝି
ଯାହା ଏବେ ମାଛ ଚାଷ ଟା ଅଛି ଆଜ୍ଞା। ସେଟାରୁ କଣ ପଇସା ହବ ଯାହା ବିନେ ଆଉ ଆଜ୍ଞା ମାଛ ମାଛ ତ ଏବେ ଯାହାବି ହେନେ କିଲୋ ଯଦି ବିକା ହବ ତାହେଲେ ସେଟା ତେରଶହ - ଚଉଦ ଶହ ଟଙ୍କା ମିଳିବ ମାସକୁ। ଆଉ କଣ ଆଜ୍ଞା ବିକ୍ରି କରିବୁ।
ମୁଁ ବୁଝିପାରୁିଛି ସାର୍ ଆପଣଙ୍କୁ ମୁଁ ପଚାରିନି ଯେ ଆପଣ କେଉଁ କେଉଁ ଚାଷ କରିଥିଲେ? ଆପଣ ମା ମାଛ ଆଉ ନଡ଼ିଆ ଉଦାହରଣ ଦଉଛନ୍ତି। ଆପଣଙ୍କୁ ମୁଁ ପଚାରିନି ଯେ କଣ କଣ ସାର୍ ପରିବା ଚାଷ କରିଥିଲେ ଆପଣ କହୁ
ମୁଁ ତ ସାର୍ ଆପଣଙ୍କୁ କହୁଛି ସାର୍।
ମୁଁ ବୁଝିପାରୁଛି ଆଜ୍ଞା କୁହନ୍ତୁ।
ଆଜ୍ଞା ମୁଁ ନିହାତି ଆପଣଙ୍କ ପନିପରିବା ଚାଷ, ଆପଣ ବିଲାତି, ଭେଣ୍ଡୁ, କଖାରୁ, ଆଳୁ, ପିଆଜ ଅଦା, ରସୁଣ ଆଉ ଆପଣଙ୍କ ପନି ପରିବାର ଆପଣଙ୍କ ହେଲା ସ- ସପେତା ଆଉ କଦଳୀ
ଠିକ ଅଛି ମୁଁ ବୁଝିପାରୁଛି ଆପଣ ସବୁ ପ୍ରକାର ଚାଷ କରୁଥିଲେ। ଯେହେତୁ ପାଗ ଆମର ଏ ବାଡେ ଯେହେତୁ ଅ ଜଳବାୟୁ ଟିକେ ନିମ୍ନ ଅଛି ବର୍ଷା ଅତି ଜୋରରେ ହେଉଅଛି। ଆପଣଙ୍କ ପରିବା ଚାଷ ଟା ନଷ୍ଟ ହେଇଯାଇଛି ମୁଁ ବୁଝିପାରୁଛି। କିନ୍ତୁ ଆପଣ ସାର୍ ବୀମା ହେକା କରିଥିଲେନି ସରକାରୀ ବୀମା ଏ ଯେ ଗୋଟେ ବାହାରେନି ନା ଆମର ଖରି ଋତୁ ରବି ଋତୁରେ ବୀମା ଯଦି ଆପଣଙ୍କ ଫସଲ ହଠାତ୍ ପାଗ ପରିବର୍ତ୍ତନ ଯୋଗୁଁ ରୁ ଖରାପ ହେଇଯାଏ ତେଣୁ ଆପଣଙ୍କୁ ତ ବୀମାରେ ସରକାରୀ ସାହାୟତା ମିଳିଥାଏ। ଆପଣ କରିଥିଲେ ନି ସେ ବୀମା?
ନା ଆଜ୍ଞା ଆମେ କରିଥିଲୁ ଆମେ ଏ ଏହା ପାଇଁ ସଚେତନ ନଥିଲୁ ଆଜ୍ଞା।
ଆଜ୍ଞା ଆପଣ ସଚେତନ ତ ଥିଲେନି ଆଉ ସେଥିପାଇଁ ଆପଣଙ୍କର ଏତେ ଟଙ୍କା ନଷ୍ଟ ହେଇଗଲା। ନହେଲେ ଲୋକମାନେ ବୀମାରୁ ବି ବହୁତ ଟଙ୍କା କ୍ଲେମ କରିକି ସରକାରଙ୍କ ପାଖରୁ ପାଉଛନ୍ତି। ଆଉ ତାଙ୍କର ଯେ ଲସ୍ ହଉଛି ସେଟା ରିକଭରି କରି ପାରୁଛନ୍ତି। ଆପଣ ଯେ ହେତୁ ଗରିବ ଲୋକ ଏତେ ଟଙ୍କା ଆଣିବେ କେଉଠୁ? ଆପଣ ଲୋନ୍ କରୁଛନ୍ତି। ଆପଣଙ୍କ ଲସ୍ ହେନେ ଆପଣ ଭରିବେ ଆପଣ ସେଥିପାଇଁ ବହୁତ ଯେ ଚାଷୀ ଏଁ ପଇସା ଦେଇ ପାରନ୍ତିନି ଆଉ ତାଙ୍କ ସିଭିଲ୍ ସ୍କୋର ବହୁତ ଖରାପ ହେଇଯାଇଥାଏ। ପରବର୍ତ୍ତୀ ସମୟରେ ଆପଣ ଯଦି ଭା ଭାବିବେ ମୁଁ ଗୋଟେ ଭଲ ଚାଷ କରମି, ଆପଣଙ୍କୁ ଲୋନଟା ମିଳିିବନି ବୁଝିପାରିଲେ ନା।
ଆଜ୍ଞା କଣ କରିବି ଆଜ୍ଞା ମୁଁ ଗୋଟେ କଥା କହିଥାନ୍ତି ଆପଣଙ୍କୁ ଖରାପ ଭାବିବେନି?
ଆଜ୍ଞା କଣ?
ଆଜ୍ଞା ମତେ ଏବେ ବି କିଛି ପଇସା ଆପଣ ଲୋନ୍ କରିପାରିବେ କି ନିହାତି ତିରିଶ-ଚାଳିଶ ହଜାର ଟଙ୍କା ମୁଁ ଆଉ ଥରେ ଟିକେ ପରିବା ଚାଷ କରିଥାନ୍ତି ଆଜ୍ଞା। ସ୍ମଲ୍ ଫାଇନାନ୍ସ ହୋଇଥାନ୍ତା କି ଆପଣଙ୍କର ଯଦି ସାହାଯ୍ୟ ମିଳିଥାନ୍ତା ଆଜ୍ଞା ମୁଁ ବହୁତ କ୍ରିପା ହୋଇଥାନ୍ତା ଆପଣଙ୍କ ପାଇଁ।
ଆଜ୍ଞା ମୁଁ ବୁଝିପାରୁଛି ଆପଣ ଯେ କହୁଛନ୍ତି ଆପଣଙ୍କୁ ଆହୁରି ପଇସା ଦରକାର ମୁଁ ବୁଝିପାରୁଛି। କିନ୍ତୁ ସାର୍ ଦେଖନ୍ତୁ ଯେହେତୁ ଆପଣଙ୍କୁ ପିଛଲା ଆମାଉଣ୍ଟଟା କ୍ଲିଅର କରିନା ଆଁ ସେଥିପାଇଁ ଆପଣଙ୍କୁ ଆମେ ନିଉ ଆମାଉଣ୍ଟ ଆଲାଉ କରିପାରିବା ନାହିଁ ସେଟା ଅଫିସ କ୍ରାଇ ଅଣ୍ଡର ହେଇଯିବ ଯେହେତୁ ଆପଣ ପଇସାଟା ଦେଇନାହାନ୍ତି। ସେଥିପାଇଁ ଆପଣଙ୍କୁ ନିଉ ଏମାଉଣ୍ଟ ହେଇପାରିବ ନାହିଁ କିନ୍ତୁ ମୁଁ ଆପଣଙ୍କୁ ଆଶ୍ଵାସନା ଦଉଛି ଯେ ଆପଣ ମାଛ ଚାଷ କରିୁଛନ୍ତି ମାଛ ଚାଷ ଗୋଟେ ଭଲ ଚାଷ। ସେଠାରୁ ତ ଆପଣ ଭଲ ଇନକମ କରିପାରୁଥିବେ କାରଣ ଏ ମାଛରେ ଏଇ ମାର୍କେଟ ଭଲ ଡିମାଣ୍ଡ ଅଛି ଆପଣ ମାଛ ଚାଷରୁ କେତେ କଣ ଇନକମ୍ କଲେନି ଏତେ ମୁଞ ଯେ
ଆଜ୍ଞା କଣ କହିବି ମିନିମମ୍ ଟା ମୁଁ ତ ଏବେ କରିଛି ଦୁଇ ଲକ୍ଷ ଷାଠିଏ ହଜାର। ପାଖାପାଖି ଇନକମ୍ କରିସାରିଛି। ସେ ବି ଚାଲି ଯାଇଛି ଘର କାମ ପାଇଁ ଆଜ୍ଞା ଦିଇଟା ଛୁଆ ପଢ଼ୁଛନ୍ତି ଆଜ୍ଞା ଦିଟା ଛୁଆ ଇଞ୍ଜିନିୟର ହେଇଛନ୍ତି ଗୋଟ ଝିଅ ମୋର ଏମବିବି ଏସ୍ ପଢ଼ୁଛି। ଆପଣ ତ ଜାଣନ୍ତି ଆଜିିକାଲି ପଢା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ। ତାଙ୍କ ପାଇଁ ମୋ ସବୁ ସମ୍ପତ୍ତି ଆଉ ଏହି ସେମାନେ ଦିଇ ଜଣ ମୋର ସବୁ ସମ୍ପତ୍ତି ତାଙ୍କୁ ଯଦି ନ ଚାହିଁବି ମୁଁ କାହାକୁ ଚାହିଁବି ଆଉ। ତାଙ୍କରି ପାଇଁ ମୋ ସବୁ ପଇସା ଚାଲିଗଲା ଆଉ। ମୁଁ କଣ କରିପାରିବି ମୋ ପାଖରେ ତ ଏବେ ପଇସା ନାହିଁ ଆଜ୍ଞା ହଉ ଆପଣ ଯଦି କହୁଛନ୍ତି ଶୁଣନ୍ତୁ ଶୁଣନ୍ତୁ ଆପଣ ଯଦି କହୁଛନ୍ତି ଯେ ଆପଣ ଦେଇପାରିବେନି। ଆଜ୍ଞା ଟିକେ ସାହାଯ୍ୟ କରିକି ଆପଣ ନିଜ ତରଫରୁ ମୋତେ ଚାଳିଶ ପଇଁଚାଳିଶ ହଜାର ଟଙ୍କା ଦିଅନ୍ତୁ ମୋତେ ତ ଆପଣ ଖାଲି ଦୁଇ ମାସ ସମୟ ଦିଅନ୍ତୁ। ମୁଁ ଆପଣଙ୍କୁ ସେ ଚାଳିଶ ପଇଁଚାଳିଶ ହଜାର ଟଙ୍କା ଫେରଇ ଦେବି ଆଜ୍ଞା। ମ ଏ ଏତିକ ତ ବର୍ଷା ଅଛି ଗୋଟେ ହ ଆପଣଙ୍କ ପାଖରୁ ମୁଁ ଲୋନ କରିଥିଲି ଆପଣଙ୍କ ସାହାଯ୍ୟ ନେଇଥିଲି। ଏତିକ ତ ଆପଣଙ୍କ ପାଖରେ ଭରସା ଗୋଟେ ଥିବ। ମତେ ଆଜ୍ଞା ଦେଇଥାନ୍ତୁ ମୁଁ ଆପଣଙ୍କୁ ଦେଇଦେବି ସାଙ୍ଗେ ସାଙ୍ଗେ ଦି ମାସ ସୁଦ୍ଧା ଦେଇଦେବି।
ଏ ମୁଁ ବୁଝିପାରୁଛି ଆପଣ। ଛୁଆମାନେ ପାଠ ପଢ଼ୁଛନ୍ତି ଯେହେତୁ ଆପଣଙ୍କ ଉପରେ ବହୁତ ଲୁନ୍ ଥିବ ମୁଁ ବୁଝିପାରୁଛି। ଆପଣଙ୍କ ପଇସା ବି ଦରକାର ହେଇଥିବ ମୁଁ ବୁଝିପାରୁଛି ଯେହେତୁ ଆପଣ ଚାଷ କରୁଥିଲେ ମାଛ ଚାଷରୁ। ସେଇଟାରୁ ଯଦି ଆପଣ କିଛି କିସ୍ତି ଭରି ଦେଇଥାନ୍ତେ ତାହେଲେ ଆପଣଙ୍କ ଉପରେ ଗୋଟେ ଲୋନ୍ ହେଇଯାଇଥାନ୍ତା। ଆଉ ମୁଁ କହୁଥିଲି ଏ ଯେ ଲୋନ୍ଟା କରିଥିଲେ ଏଇଟା ଆପଣଙ୍କ ଉପରେ କରିଥିଲେ। ଆପଣଙ୍କ ଯଦି ହଁ ଆପଣଙ୍କ ଯଦି ଅର୍ଜେଣ୍ଟ ବେସିସ ରେ ପଇସା ଦରକାର ଆପଣ ଯେମତି କହୁଛନ୍ତି ଚାଳିଶ ପଚାଶ ହଜାର। ତାହେଲେ ଆ ଆପଣ ଆପଣଙ୍କ ସ୍ତ୍ରୀର ଲୋନ୍ ଗୋଟେ କରିଦଉ ତାଙ୍କ ନାଁର ଆମେ ସାଙ୍ଗସନ୍ କରିଦେବୁ ଯେହେତୁ ଆପଣ ମୁଁ ଦେଖୁଛି ଆପଣଙ୍କର ବହୁତ ପଇସା ଦରକାର ହେଉଛି। ଆପଣ ତାଙ୍କ ନାଁରେ ଗୋଟେ କରିଦଉନ୍ତ ମୁଁ ଟଙ୍କା ସାଙ୍ଗସନ୍ କର କରିଦେମି ଏଇ ଦେନେ ସେ ପାଇଯିବେ।
ଆଜ୍ଞା ଆପଣ ଆପଣ ବହୁତ ବହୁତ ଦୟା ଆପଣଙ୍କର। ଠିକ ଅଛି ଆଜ୍ଞା ମୁଁ କାଲି ଯାଉଛି ମୋ ସ୍ତ୍ରୀକୁ ନେଇକି। ତାଙ୍କର କଣ କଣ ଆଜ୍ଞା ଡା ସେଇ ଡକ୍ୟୁମଣ୍ଟ ଦରକାର ନା ଆଜ୍ଞା ମୁଁ ଆଉକିଛି ଅଲଗା ତାଙ୍କ ଡକ୍ୟୁମେଣ୍ଟ ନେଇକି ଯିବ ଆଜ୍ଞା।
ନା ନା ନା ଖାଲି ଆଇ ଡ଼ି ପ୍ରୁଫ ଟା ଆଣିବେ ଆଇଡ଼ି ପ୍ରୁଫ୍ ଆଉ ତାଙ୍କୁ ନେଇକି ଆସିବେ। ତାଙ୍କର ସିଗ୍ନେଚର୍ ଦରକାର ହେବ ଆଉ ଆପଣ ଆସନ୍ତୁ ଆଉ କିଛି କିସ୍ତିଟା ବି ନେଇକି ସାର୍ ଆସ ଆଉ ସେଇଟା ଟିକେ ଏଟା ଦେଇଦେନେ ସେଟାକୁ ସପୋର୍ଟ କରିବା ପାଇଁ ସାହାଯ୍ୟ କାହିଁକିନା ଯେହେତୁ ହେଡ ଅଫିସ ରୁ ଆମ ଉପରେ ପ୍ରେସର ଆସୁଛି। ଯେ ଆପଣ ଦୁଇ ମାସ ହେଲାନି ପଇସା ଟା ଦେଇନାହାନ୍ତି ଆଉ ସେଥିପାଇଁ ମତେ ସେଇ ରିଗାର୍ଡିଙ୍ଗ ମତେ କଲ୍ କରତେ ହେଲା ଯେ ଯେହେତୁ ଆପଣଙ୍କୁ ତ ଆମେ ଜାଣୁ ଆପଣ ଅ ତ କିସ୍ତି ଫେଲ ହେଇ ହଉଥାାଇନି କାହିଁକିନା ପରବର୍ତୀ ସମୟରେ ବି ଆପଣ ବହୁତ କିସ୍ତି ନେଇଛନ୍ତି ଆପଣଙ୍କ କିସ୍ତି ସବୁ ଆପଣ ଟାଇମରେ ପେମେଣ୍ଟ କରନ୍ତି। ଯେହେତୁ ଏ ମାସ ଆପଣ ଦୁଇ ମାସ ହେଲାଣି ପଇସା ଦେଇନା ସେଇ ରିଗାର୍ଡିଙ୍ଗ ମତେ କଲ୍ କରି ହେଲା ଯେ ସାର୍ ପଇସା ଦଉନାହାନ୍ତି କଣ ପାଇଁ ବୁଝିପାରିଲେ।
ଆଜ୍ଞା ମୁଁ ବୁଝୁଛି ମୁଁ ଠିକ ଅଛି ଚେଷ୍ଟା କରୁଛି। ଯଦି ହବ ମୁଁ ଦିଟା କିସ୍ତି ନେଇକି ଯିବି ଆଜ୍ଞା। ଠିକ ଅଛି ମୁଁ ନେଇକି ଯିବି ଆଜ୍ଞା।
ଆଜ୍ଞା ଆଉ ସାର୍ ୟା ବ୍ୟତୀତ ମାଛ ଚାଷ ଆଉ ପରିବା ଚାଷ ଛାଡ଼ା ଆଉ ଆପଣଙ୍କର କିଛି ବିଜନେସ୍ ନାହିଁ?
ନାଇଁ ଆଜ୍ଞା ଜ ବି ଆଉଛି।
ଆଉ କିଛି ନାଇଁ ନା ଖାଲି ତାନେ ଆପଣ ପରିବାରରେ ପରିବାରରେ ଆପଣ ଜଣେ ନା ଆପଣଙ୍କର ଆଉ କିଏ ଇନକମ କରିବା ବାଲା ଅଛନ୍ତି?
ଆମେ ଦି ଭାଇ।
ଦି ଭାଇନା ଆପଣଙ୍କର? ହଁ ଚାଷଟା ଯେ କରୁଥିଲେ ପରିବା ଚାଷଟା ପରିବା ଚାଷ ହଁ ଯେ କରୁଥିଲେ ଆପଣ କରିବା ଆଗରୁ ପ୍ରଥମେ ଦେଖନ୍ତୁ କେଉଁ ଚାଷଟା କଲେ ଲାଭଦାୟକ ହେବ ଯେ ଯେପରି ପରିବାରରେ ବହୁତ ପ୍ରକାର ଭେରାଇଟି ପରିବା ଅଛି ଯେ ପରିବା ମାର୍କେଟରେ ଡିମାଣ୍ଡ ଥିବା ଆପଣ ସେହିପରି ଭାଇ ଚାଷ କରୁନ୍ତୁ ମୋ ଅନୁରୋଧ ଦେନ ଆପଣଙ୍କୁ ଲସ୍ ହେବାର ଚାନ୍ସେସ୍ଟା ଟିକିଏ କମ୍ ରହିବେ ବୁଝିପାରିଲେ?
ହୁଁ ଆଜ୍ଞା ବୁଝିପାରୁଛୁ।
ଆଜ୍ଞା ଆଜ୍ଞା ଆଉ ତାହେଲେ କାଲି ଆସୁନୁ କଥା ହେବା ଆଉ ସାର୍ ରହୁଛି ସାର୍।
ଅଛି।